ହ ହ୍ୟାଲୋ
ହଁ
ହଁ ଶୁଭୁଛି ନା
କିଛି ଶୁଭୁନାଇଁ
ମିଛ ଏଇରା ସବୁ ମିଛ। ଶବିନେ ବି କହିବୁ ଏଇନା ତୁ ଶବୁନି ମତେ ମୁଁ ଜାଣିଛି ବା।
ହୁଁ
ଆଉ କଣ ଏବେ ଖିଆ ଚାଲିଛି ପ୍ରାୟ।
ହଁ ଭାତ।
ଉହୁଁ ଭାତ। ହଉ ଭାତ ଖାଇ ଖାଇକା କଥା ହଉ
ଏ ଭାତ ଡାଲି ଶାଗ ଭଜା ଆଚାର। ଆଉ ପଣସ ଚଟଣି। ଏଇ କଳମ ପୋଇ ଆଉ ନେଉଟିଆ ଆଉ ଏଇ ଯୋଉ ପୁରୁଣି।
ବାରମିଶା ଚେଷାଗ ନା କଣ
ହଁ ହେଇଚି।
ତାହେଲେ ପଖାଳ ଭାତରେ ବାରାମିଶା ଶାଗଗୁଡା ଭଲ ଲାଗିବହଁ ଭାତରେ ଭଲ ଲାଗିବ।
କୁନ୍ଦୁରି ଆଳୁ ଭଜା
ହୁଁ ଉଁ
ଆଗ ଆଚାର ଆଉ ପଣୁଷଚଟଣି ଆଉ ସୋୟା ବଡି ଆଳୁ କଷା ଆଉ ଡାଲି ଆଉ ଲେମ୍ବୁ ପିଆଜ ଯ ଆଛ
ମୁଁ କହିଲି ଗଛ ଲେମ୍ବୁ ନା କିଣା ଲେମ୍ବୁ
ହଁ ହଁ ଆମ ଗଛ ଲେମ୍ବୁ ତା ବଢ଼ିଆ ବାସନା କର ହୁଁ
ଏବେ ତ ଟିକେ କଣ କାଉଁଳିଲାଣି କାଉଁଳିଲାଣି ଯୋଉ ଖରା ଦେଇଥିଲା ସାଙ୍ଗେ ସାଙ୍ଗେ ଏବେ ଟିକେ ଟ କ ଯଦି ବର୍ଷା ବଷପାରେ
ହୁଁ ହୁଁ ଭିତରେ ଅଛି ତ ଦେଖା ହଉନି ଆଉ
ହଁ ମୁଁ ଏଇ ବାହାରେ ଏଇ ଯୋଉ ଝର ପାଖରେ ଅଛି ବସିଚି। ନା ଘର ଭିତରେ ବସିଛି ଝର ଝରକା ଟା ଖୋଲିକି ଅନେଇଛି।
। ତମର କଣ ରାସ୍ତା ପାଖ ଘର ନା କଣ?
ହଁ ଆମର ରାସ୍ତା ପାଖ ଘର ଗା ଗାଡି ମଟର ଯେତେ ଯାଉଛି ଖାଲି ଦେ ଦେଖୁଛୁ ଲୋକ ଦୁ ବି ମାନେ ବହୁତ ଯାଉଛନ୍ତି ତାଙ୍କୁ ବି ଦେଖ ଖୁଚୁ
ସେ ଭଲ ଲାଗୁଥିବ ନା ରାସ୍ତା ପାଖରେ ଗାଡି ମଟର କେତେ ଯାଉଥିବ।
ସେ ଗାଡି ମଟର ହଉଚି ଯେ ଦେଖିନାହାନ୍ତି ତାଙ୍କୁ ଭଲ ଲାଗିବ ଆମ ତ ଦେଖି ଦେଖି ଆମକୁ ଏରାକ ବିଷାକ୍ତ ଲାଗିଲାଣି। ଡେଲି ସେଇ ଗାଡି ମଟର ଡେଲି ଦେଖିବୁ। ହୁଁ। ଆଉ।
ତମର ସବୁ ଖିଆ ପିଆ ସରିଲାଣି?
ଆମର ଖିଆପିଆ ହେଇନି ହବ, ଏ ଶୋଇଛନ୍ତି ସବୁ ଶୋଇକି ଉଠିଲେ ହଉଛି ଖାଇବେ। ଆ ଏବେ ତ ଶୋଇଚନ୍ତି ଆଉ ଶୋଇକି ଉଠନ୍ତୁ ତାଙ୍କର କେତେବେଳେ ଉଠୁଛନ୍ତି ଆଉ ଉଠିଲା ପରେ ଖିଆ ପିଆ ଆରମ୍ଭ ହବ ଆଉ ଆଉ କଣ? ଆଉ ରଜରେ ଦେଖିବା ଗୋଟେ କଣ ପ୍ଲାନିଂ ଆଜିି ଗୋଟେ କୁଆଡେ ବୁଲିବାକୁ ଯିବା ଟିକେ ଆଉ। ଚାରିଟା ବେଳେ ଯଦି ବର୍ଷା ଟା ଯଦି ନ ହୁଏ ତାହେଲେ କୁଆଡେ ଗୋଟେ ଯାଇକି ବୁଲିକି ଆସିବାକୁ ପଡିବ ଆଉ। ନହେଲେ ଯଦି ବର୍ଷା ହେଲା ତାହେଲେ ଘରେ ରହିଲୁ ଆଜି କୁଆଡେ ଆଉ ଯାଇପାରିବୁନି ଆଉ।
ତମ ହେପଟେ ପାଖରେ ହଉଛି ପଳେଇବ ଆଉ।
। ପାଖରେ କଣ ଦୂରରେ କଣ ମନ ଥିଲେ ତ ସବୁଆଡ଼େ ଯାଇପାରିବୁ ଆଉ ଇଚ୍ଛା ଯଦି ନଥିବ ତାହେଲେ କୁଆଡ଼େ ଯାଇପାରିବୁନି ଆଉ। ଘରେ ରହିବୁ ଆଉ।
। ଏଇ ଖରା ଗରମ ପାଇଁ ଟିକେ କୁଆଡ଼େ ଯିବାକୁ ଇଚ୍ଛା ହଉନି।
ହଁ ସେଇ ଖରା ଗରମ ପାଇଁ ଆଉ। ଓ ଆଉ ନହେଲେ କଣ କି? ଆଉ ଏବେ ତ ଯୋଉ ଏୟାରଟେଲ ଯୋଉ ସିମ ର ଟିକେ ଯୋଉ ପ୍ରୋବ୍ଲେମ ହଉଛି ଜିଓ ଟା ଠିକ୍ ଠାକ୍ ଚାଲିଚି ଏୟାରଟେଲ୍ ଟା ଟିକେ ପ୍ରୋବ୍ଲେମ୍ ହଉଚି, ଆଉ ଟିକେ ନେଟୱାର୍କ ଆସୁନି ଟିକେ କଥା ହେବା ବି ମାନେ ଟିକେ ଅପଡ଼ାଉନ୍ ହଉଛି। ଏମିତି ଆଉ।
ହୁଁ ଆଜି ପିଠା କରିଥିଲି।
କି ପିଠା?
ପୋ ପୋଡ ପିଠା।
ପୋଡ ପିଠା ପୋଡ ପିଠା
। ସବୁ ଆଗେ ଏ ଯୋଉ ଚାଉଳ ଭେଦେଇଥିଲି ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲି। ତାପରେ କ୍ଷୀର ଗରମ କରି ଫୁଟେଇକି ସେ ଆଣ ସବୁ ସେଇଥିରେ ଢାଲି ଦେନି। ସେ ଖିରରେ ସେ ଫୁଟୁ ଥାଏ ଢାଲିଦେନି। ସିଏ ତ ଟିକେ ଟିକେ ପେ ମାନେ ଅଠା ଭଳିଆ ହେଇ ଆସିଲା ବହଳିଆ
ହୁଁ।
ତାକୁ ଓହ୍ଲେଇ ଦେଇକି ଗୋଟେ ଆମେ ଥାଳିରେ ଏଇ ଯୋଉଥିରେ ଗୋଟେ ପୁରେଇ ଦେଇକି ତାକୁ ବସେଇ ଦେଇକି ଗୋଟେ ଯୋଉ ମାଟି ହାଣ୍ଡି ହଉ କି ଏବେ ଯୋଉ କଡେଇରେ ହଉ
ହଁ।
ସେଥିରେ ଘିଅ ଦେଇକି ସେ ଯାହା ହଉ ପକେଇ ଦେଇକି ଘିଅ ପକେଇଲେ ଟିକେ ବାସ୍ନା ହବ ସମସ୍ତେ ତ ଘିଅ ଖାଆନ୍ତିନି ନା।
ନାଇଁ ଗୁଆ ଘିଅଟା ଯୋଉ ଦେଶୀ ଘିଅଟା ସେଇଟା ତା ବାସ୍ନା ହବ।
ହୁଁ ସେ ବାସନାଟା ସମସ୍ତେ ଘିଅ ଖାଆନ୍ତିନାଇ। ଆଉ ରିଫାଇନ ତେଲ ବି ଦେଇଦବା ଆଉ ଦେଇକି ତାକୁ କାଜୁ ସେଥିରେ ନଡିଆ ବାଦାମ ସବୁ ପଡିଥିଲା। ଆଉ ସେ ଧଣ୍ଡେ ତାକୁ ଟିକେ ବସେଇଦଲେେ ଗ୍ୟାସରେ ହଉ କି ଚୁଲିରେ ଟିକେ ଜାଳ କମେଇକି ଦବା ହଉ ହଁ ସିଝିଗଲେ ତାକୁ ଖୋଲିଦେନେ ମାନେ ବଢିଆ ସ୍ମୁଥ ହେଇଥାଏ ସେ ପିଠା ଟା ଯଦି ବିରି ଅଧିକ ହେଇଥିବ ବଢିଆ ତାର ଟେଷ୍ଟ ଆସେ।
ସବୁଥି ତ ପିଠା ଟା ଯଦି ନରମ ହାତକୁ ସ୍ପଞ୍ଜ ଭଳିଆ ଲାଗିଲା।
ହୁଁ ଏବେ ସବୁ କଣ କହିଲ ନରମ ହବାକୁ ଇନୋ ପକେଇ ଦଉଚନ୍ତି। ନନେ ଖାଇବା ସୋଢା ହାଲକା ପକେଇ ଦଉଛନ୍ତି।
ନରମ ନୁହଁ ଖାଲି ତ ଚାଉଳ କ ବିରି ଅଧିକା ଦେଲେ ତ ପିଠା ହଉଛି ମାନ ମାନେ ସ୍ପଞ୍ଜ ମାନେ ପୁରା ନରମ। ହେଇଯିବ ସଫ୍ଟ ଲାଗିବ ହାତୁକୁ ଖାଇବାକୁ।
ଯାହାର ଟିକେ ସର୍ଟ ନ ନାଥିବ ହଉଛି ବିରିଟା
ହଁ ସେଥିରେ ଟିକେ ସୋଢା ପକେଇଦେଲେ ଚଳିବ ଯାହାର ନାହିଁ ଆଉ ସିଏ ସେଇ ସର୍ଟକଟରେ ପୁଣି ଯାହାବି ହେଲେ
ହଁ ନାଇ ସର୍ଟକଟ ନାଇଁ ଧର କିଛି ହେଇନଥିବ କରିଆ ପାଇଁ ପ୍ଲାନିଂ ହଠାତ୍ ଯ ମାନେ ଗୋଟେ କରିଆ ପାଇଁ କୋଉଠୁ କିଛି ଆଣି ହଉନଥିବ ଘରେ ଯ ଯାହା ଥିଲା ଆମେ ହଉଛି ସେଇଟା କରିଦେଲେ। ସେଇ ଇନୋକି ଖାଇବା ବେକିଂ ସୋଢା ଟିକେ ପକେଇଦେଲେ ସେଟିକେ
ହଁ ଯାହାକୁ ଯୋଉଟା ମାନେ ସୁବିଧା ହେଲା ସେ ସେଇଟା ପକେଇକି ସାଙ୍ଗେ ସାଙ୍ଗେ କରିକି ତାଙ୍କର ଖାଇବେ ଆଉ।
ହୁଁ। ଆଉ ତମର ତାହେଲେ ପିଠା ଆଜି ହଉଛି।
ହଁ ସେଇ ଇଟିଲି ହବ ଆଉ ସିଝା ପିଠା ଭାବୁଛି ଆଉ ଏଣ୍ଡୁରି ପିଠା ଦିଟା କରିମି କରିକି ଦେଖି ଖାଇବା ଆଉ ମନ କରୁଛି ଯେତେବେଳେ ଆଉ କରିକି ଟା ଖାଇବା ଆଉ।
ହଁ ଯିବି ବାର କିଛି ନାହିଁ।
ଭଲ ପବନ ଦେଲାଣି ଏବେ। ଯୋଉ ଗୁଳୁ ଗୁଳି ଟା ହଉଥିଲା ସେଟା ଟିକେ ଖରା ପାଇଁ ଗୁଳୁ ଗୋଳଟା ଥିଲା ଏବେ କାଁଳି ଦେଲା ଆଉ ପବନ ଟା ବି ଭଲ ଦଉଛି ଭଲ ଲାଗୁଛି ବି ଯୋଉ ବାହାର ପବନଟା। ଫ୍ୟାନ୍ ପବନ ହବ କି ବାହାର ପବନ ଟା ଭଲ ଲାଗୁଛି।
ତମ ତ ଖିଆ ପିଆ ସରିଗଲାଣି ଆମର ତ ଖିଆ ପିଆ ସରିନି ଖିଆ ପିଆ ହବ ତାପରେ ବାସନ ବୁସନ ଧୁଆ ହବ ଘର ଦ୍ୱାର ଖରକା ହେବ ଆଉ ତାପ ତ ସନ୍ଧ୍ୟା ତାପରେ ଯେଉଁ ତାପରେ ସନ୍ଧ୍ୟା ଟାଇମ ତ ହେଇଯିବ ଠିକ କି ଲୁଗା ପଲଟିିକ ଏ ସନ୍ଧ୍ୟା ଦେବ ତାପରେ ସନ୍ଧ୍ୟା ଦେଇ ସାରିଲା ପରେ ଆଉ ଯଦି କିଏ ଚା ପିଇବେ ଟିକଏ ଚା ଟିକଏ ବସି ଯିବ ନହେଲେ ନାଇଁ ପୁଣି ରାତି। ସେଥିପାଇଁ କଣ ହେବ କଣ ନାଇଁ ତାପରେ ସେଇ ଆରମ୍ଭ ହବ ଆଉ। ହଁ ପଚାରିକି ପୁଣି କରିବାକୁ ପଡିବ କଣ ହବ ଆଜି ରୋଷେଇ ସେ ଯାହା କହିବେ ପୁଣି ସେଇ ଅନୁସାରେ ହଁ ରୋଷେଇ ହବ। ଆଉ ତାହେଲେ ବୁଲାବୁଲି କିଛି ତ ଆଜି ପ୍ଲାନିଂ ତ ନଥିବ ଆ ତ ହେଇଗଲାଣି କେତେଟା ବହୁତ ଲେଟ୍ ହେଲାଣି ଆଉ ଆଉ ଦୁରିଆ ତ କିହି କୁଆଡ଼େ ଯାଇପାରିବିନି ଯୋଉ ପାଖରେ ଯୋଉଠି ଯାହା ହଉଥିବ ଯଦି କିଏ ଯାଇକି ଟିକେ ବୁଲିକି ଆସିବେ ଆଉ। ଆଜିିଏ ଦୁରିଆ ପ୍ଲାନିଂ କରିଥିବ ସେ ତାେ ସକାଳୁ ଯାଇକି ବୁଲାବୁଲି କରିକି ତଳକୁ ଫେରିବା କଥା।
ହଁ ଆଜି ଲାଷ୍ଟ ରଜ ଆଉ।
ହଁ ଏଇଆ ଟିକେ ମାନେ ଗୋଟେ ଅବାରରେ ପଡିଯାଉଛି ବାର ପଡିଥିଲେ ଟିକେ ଆଇଁଷ ଖାଇଥାନ୍ତେ ରଜରେ ଏମିତି ରଜ ବାସିରେ ହଉଛି ଆଇଁଷ କରିକି ଲୋକ ଖାଇବେ ଆଉ।
ହୁଁ।
ହଁ।
ଆଉ ହଉ ତାହଲେ।
କଣ
ହ୍ୟାଲୋ।
ହଁ ଶୁଭା ଯାଉଛି ନା।
ହଁ ଶୁଭା ଯାଉଛି ଯେ
ହଉ ହଉ ଯାଅ ତାହେଲେ କାମ କରିବ ଆଉ ଫ୍ରି ହେଲେ କେତେବେଳେ ଆଉ ଟିକେ କଲ୍ କରିବ କଥା ହେବା ଆଉ।
ହଉ। ହଉ।